କିତ
ହ୍ୟାଲୋ ହଁ କଣ କରୁଛୁ
ମୁଁ ଟିକେ ସୋଇଛି
କେତେବେଳେ ଶୋଇଲ?
ଚାରିଟାବେଳେ
ଓ ହ, ଖାଇସାରିଲଣି?
ହଁ।
କଣ ଖାଇଲ?
ଭାତ, ଡାଲି, ଚିକେନ୍
ଚିକେ ଚିକେନ ଦେଇଛନ୍ତି ଆଜି?
ହଁ।
କୋଉଠି ରହୁଛ କି?
ହଷ୍ଟେଲରେ
ହ ଆମ ଆମେ ବି ହଷ୍ଟେଲରେ ଜେ ଆମକୁ ମାଛ ଦେଲେ।
କୋଉ ହଷ୍ଟେଲ ରେ ରହୁଛ?
ଓ, ଭୁବନେଶ୍ୱରରେ ଭି
କଣ, ଗ୍ରାମ କଣ
ବ୍ର ସେଇଲେେଖଛି କେଲସ୍ ମର
ମୋର
କଣ ଭାବ କି ସ ଆସିନଲ
ସେ ସ ଭଲ ଲାଗ ନେଇ ସେ ଟିକ
ଖାଲି ସିଏସି ନା ଆଉ କଣ?
ସିଏସି
ସାଇବାର ସିକ୍ୟରିଟି କଣ ଅ ସେି ଏକଥାକ ହବ
ହଁ
ହ କଣ ହେକ କର ତୁମେ?
ତମେ ଫନ୍ ଟା ଭାବିକି ସେ ନେଇଗଲା।
ହ ତା ଆମ ଘରେ କହିଲେ ବୋଲି ନେଲି ତମେ
ନା କଣ ଘରେ କ ଘରୁୋଇ ଦେଖୁିକେ ଲେଖୁଛେନ ନା ଗାଁ ରେ ଗୁ ଲଖୁଛନ
ଆରେ ଦେଖ, ଆମର ଟିକେ ବେଶୀ ଇଲେକ୍ଟ୍ରିକାଲ କାମ, ଯଦି କିଛି କାମ ଫାମ ନ କରି ଘରେ ବସିବାଗେଇବି ଆଉ ଦେବେ ପଇସା, ପାଞ୍ଚଶ ଟଙ୍କା ନେ ଖାଅ ହଁ, ନାଇଁ ତମେ, ସ୍ କଲର ବି ହକ୍ କରିଛ ନା କ
ନା ନାଇ ମୁଁ ଇଷ୍ଟାଗ୍ରାମ କପ
ହ ଇନଷ୍ଟଟାଗ୍ରାମରେ ଭଲ ଲାଗେ ତମକୁ ଚଲେଇବାକୁ ସୋସିଆଲ ମିଡିଆ
ହଁ ଚଲା ଭଲ।
ହ ହ ତମର ଓଜନ କେତେ?
ହ
ତୋର ଓଜନ କେତେ?
ମୋର ଓଜନ ଷାଠିଏ।
ଷାଠିଏ?
ହଁ।
ଓହୋ ମୋର ମିନିମମ୍ ନବେ ଭଳିଆ ହବ।
ଓହୋ ଏତେ ଏତେ ମୋଟା କାଇଁ ହେଇଯାଉଚୁ?
ଏ ମୋଟା ହେଇଯାଇଛି ଆଉ।
ଖାଲି ଖାଉ ବସୁଚୁ ଆଉ କିଛି କରୁନି ନା କଣ?
ଖାଏ ତାପରେ। ଏଁ ଚାଲା ବୁଲି ବି ନାହିଁ ବେଶୀ ଭଲ ଲାଗେନି ମତେ। ତାପରେ ବସିକି ଫୋନ ଦେଖେ। ଶୋଇବି ସେଇ ବେଡରେ ଶୋଇକି ଫୋନ ଦେଖିବି ପୁଣି ଉଠିକି ବସିକି ଫୋନ ଦେଖିବି ପୁଣି ଶୋଇକି ଫୋନ ଦେଖିବି।
ଓଁ ହ।
ହଁ ହଁ ଆଉ ତମେ ତମର କୋଉ ଫୋନ?
ମୋର ପେ ରିୟଲମି ଫୋନ ଥିଲା।
ରିୟଲମି ରିୟଲମି କଣ?
ରିୟଲମିର ନାର୍ଜୋ ସିକ୍ସଟି।
ଓହୋ ତାହେଲେ ତ ବହୁତ ପୁରୁଣା ଫୋନ୍ ନା?
ହଁ ହଁ ଚାରି ପାଞ୍ଚ ବର୍ଷ ପୁରୁଣା।
ଚାଲେ ନା ଭଲ? କେମିତି ଚାଲେ? ଗେମ ଫେମ ଖେଳ?
ହଁ ଆଗୁରୁ ଖେଳୁଥିଲି ଏବେ ଆଉ ଖେଳୁନି ପା। ନାଇ ପାଠ ଶାଠ ଟି ପଢ଼ା ହେଇନଥାନ୍ତା ସେଥିପାଇଁ ଛାଡ଼ିଦେଲି ଆଉ।
କଣ ମାନେ ପଢୁଥିଲ କଉଥିପାଇଁ ପଢୁଥିଲ?
ନା ପଢାପଡ଼ି ଟିକେ ମାନେ ଥାର୍ଡ ଇୟର ହେଲା ତ ପଢ଼ା ପଢ଼ି ହବ ।
ଓହୋ ବଧେ ଆଇ ଆଇ ଟି ଏନ୍ ଆଇ ଟି ଫେ ଏନ୍ ଆଇ ଟି ରେ ବୋଧେ ପଢୁଛ ବୋଧେ।
ହଁ ହଁ ଏନ୍ ଆଇ ଟି ରେ ତ ଆଉ। ରାଉଲକେଲା।
ଓହୋ ରାଉଲକେଲା ରାଉଲକେଲା ମୁଁ ତ ଥରେ ବୁଲିବାକୁ ଯାଇଥିଲି।
ଓ ହୋ ମୁଁ ବି ଦେଖିଥିବି ବେଳେ ଜାଣିିନଥିବି କେତେ ଆଶୁଛନ୍ତି।
ଓହୋ ତମେ ତମକୁ କଣ ବେଶୀ ଭଲ ଲାଗେ ଖାଇବାକୁ?
ମତେ ମତେ ଭାତ ଅ ଅରୁଆ ଭାତ ବି।
କଣ ଅରୁଆ?
ହଁ।
ବିରୀୟାନ।
ନା ଭେ-ଭେଜିଟେରିଆନ ନନ ଭେଜ ନାହି।
ଓହୋ ଭେଜିଟେରିଆନ ତମେ?
ହଁ ହଁ।
ଜମା ନନଭେଜ୍ ଖାଉଚ।
ନା।
ଓହୋ ଭଲ ତ ମାନେ ଭେଜିଟେରିଆନ ହେଲେ ଭଲ ସେଇଥିପାଇଁ ପତଳା ମୁଁ କହୁଛି କଣ ପାଇଁ ପତଳା।
ଅ ହାଁ।
ମାନେ ତମ ଦେହ ନର୍ମାଲ ବଡି ନା ନା ପୁରା ଶୁଖି ଯାଇଛ ପତଳା।
ନା ନା ନର୍ମାଲ।
ଓ ହୋ। ହଉ ମାନେ ସାର୍ଟ ପ୍ୟାଣ୍ଟ କୋଉଗୁଡା ସବୁ ପିନ୍ଧ ଫର୍ମାଲ ନା କଣ?
ହଁ ସେନ୍ତି ନର୍ମାଲ।
ଆଁ।
ଧୋତି ଫୋତି ପିନ୍ଧନି।
ସାଉଥ୍ ଇଣ୍ଡିଆ
ଆଁ।
ତମ ସାଉଥ୍ ଇଣ୍ଡିଆ ର ନାଁ କଣ?
ଓହୋ ଆରେ ସାଉଥ ଇଣ୍ଡିଆରେ ନୁହଁ ଯେ ବାପା ଫାପା ସବୁ ପିନ୍ଧନ୍ତି।
ନାଇଁ ତମେ ଲିଡି ଫିଡି କି ପିନ୍ଧିବି। ଅ କଣ ଭଲ କି ତମର କେନ୍ତା ହ।
ଆରେ ନାଇଁ ମ ମୁଁ ଲୁଙ୍ଘି କାଇଁ ପିନ୍ଧିବି ଯେ।
ପୂଜା ଫୂଜା ରେ ସବୁ ପିନ୍ଧନ୍ତିି ଧୋତି ଫୋତି।
ଓହୋ ବାହାଘର ବୟସ ହେଲାଣି ନା ହେଇନି।
ମୁଁ ଥାର୍ଡ ଇୟର ପଢୁଛି। ବାହାଘର ବୟସ ତମ ଘରେ କଣ କୋଡିଏ ବର୍ଷରେ ବାହା ହେଇବ ନା କଣ।
ଏ ନାଇଁ ମୁଁ ଭାବୁଛି କାଳେ ଆରେ ଆଜିିକାଲି ଦେଖିଲ ବହୁତ ଜଣ ଏମିତି ଜଲଦି ବା ହେ
ହଁ ସେମାନେ ଝିଅ ପିଲା ତ ବାହା ହେଇ ଯାଉଛନ୍ତି ନା ପୁଅ ପିଲା ଥୋଡିନା ବାହା ହୋଉଛନ୍ତି। ତମର ବାହାଘର ତମର ବି ବାହାଘର ମ ପରିବାର ଜଲଦି ଜଲଦି ମନା ହେଲାଣିଷ୍ କେତେଟା ଅଛନ୍ତି ନା ନାଇଁ।
ଆଁ।
ତମର ବଧେ ବାହାଘର ଫ ଜଲ୍ଦି ମନ
ନା ନା ସେମିତି ନୁହଁ।
ହେଲା ଆଉ।
ଏସ୍ ଏସ୍। ନାଇଁ ଭଲ ପିଲା ଆମେ କାହିଁ ସିଆଡେ ପସିବୁ। ସିଆଡେ ପସିଲେ ଜୀବନ ବର୍ବାଦ।
ଭଲ ପିଲାମାନେ କୋଉଠି ଆଇଟେ ଫାଏଷ୍ଟେ ପଢା ପୁଢି କର ନା କଣ।
ମୁଁ ତ ଏବେ ମାନେ ପଢିକି ପ୍ଲସ ଟୁ ପରେ ଜେ ଏମେ ନେ ଦେଇଥିଲି। ହ ହୁଏ ଏମାନେ ତ ବଢିଆ ରିଆଙ୍କେ ଆସିଲେ ପର ହେଲା ତ ଏନେ ଆଇ ଟି ରେ ପଡୁଛୁ ଆଉ।
ଓହୋ ନାଇଁ କୋଇ ନାଇଁ ତ।
ନାଇଟି ଖଡକପୁର୍।
ନାଇଁ ଖଡକ୍‌ପୁର ଗୋଟେ ତ କିଛି ଜିନିଷ ନାହିଁ।
ଆରେ ଅଛି ତମେ ଜାଣି ନାହଁ।
ଖଡକପୁର୍ ଅଛି।
ଠିକ୍ ସେ ଜାଣି ନା ଆଉ।
ଅଧିକ ପାଠ ପଢୁଥିବେ। କିନ୍ତୁ କଲେଜ ନାଁ ବୁଲି ଯାଇଚନ୍‌ କିଏ ଦେକ୍ ବାହାରକୁ ଗଲାବେଳକୁ ଟିକେ ଦେଖି ଦେଇଆଉଛି କଲେଜ ଟା।
ଚଳିବ ସବୁବେଳେ ସେମତି ହୁଏ ବେଳେ ବେଳେ।
ଅଁ।
ହଁ କଣ ଖାଇକି ଶୋଇଛ ନିଦରେ ନା କଁ।
ହଁ ପଢ଼ୁଚି ଏବେ ଆଉ।
ଓହୋ ଏବେ ଶୋଇବ? ଆଉ କୁଆ ଓ ଆଉ କୁଆଡେ ବୁଲାବୁଲି ନାହିଁ?
ନାଇଁ କୁଆଡେ ନାହିଁ।
ହଁ ବୁଲାବୁଲି କଲେ ଦେହ ଭଲ ରହିବ, ଚାଲା ଚାଲି କଲେ।
ସେଇଟା ତମକୁ ଦରକାର ନା ତମର ଓଜନ ଅଛି ନା ମୋ କଣ
ହଁ ଆରେ ଓଜନ ପିଲା ଟିକେ ଚାଲନ୍ତି ତ ମୁଁ ବି ଚାଲାଚାଲି କରେ। ସେଇଥିପାଇଁ କହିଲି ଆଉ ଆରେ ଚାଲିଲେ ଭଲ
ହଁ ମ ମୁଁ ସକାଳେ ଚାଲେନି ସକାଳେ ଚାଲେ ସେ ସକାଳେ କରେ ତା ପରେ ମାଣ୍ଡୁ ସାଙ୍ଗରେ ଗପେ ମାଣ୍ଡୁ ସ ବୁଲିଆକୁ ପାଞ୍ଚଟା ବେଳକୁ ଫୁ ପାଞ୍ଚଟା ଛଅଟା ସାତଟା ବେଳକୁ।
ଉଁ ହୁଁ ନାଇଁ ମୁଁ ଖାଇ ଖାଇ ମୋ ପେଟ ଟା ପୁରା ଭାଆରି ଗଲା ଯେତେବେଳେ ଯାହା ମିଳୁଚି ସବୁ ଖାଇଯାଉଚି ଯଦି ବସିଥିମି ଖାଇବା ପାଖରେ ଥିବ ମୁଁ ମୋ ମୋ ପେଟ ରହିବନି ମୁଁ ଯେମିତି ହେଲେ ଖାଇବି।
ସମୟ ଗୋଟେ କାମ କରିମି ଏ ପେଟ ଖାଦାନ ପେଟଟା ରାଇବନି ଆଉ କିଛି ଖାଇବାକୁ ପଡିବନି।
ଆଁ।
ତୁମେ ପେଟଟାକୁ ଖାଇଦୋଉନ ଆଉ ରହିବନି ପେଟ ଖାଇବ କେମିତି
ପେଟ ପା ପାଉନି ମୁହଁ ପାଉନି ପେଟ
କାଟିକି ଖାଇବ ଆଉ।
ହେ ସେମିତି ହେଇଥିବ ତ ମୁଁ କେବେ ଠୁ ଖାଇ ଦେଇଥାନ୍ତି।
କଣ ଶୁଣିଥିଲି ଶପ୍ ଦେଲି ପୋତନାଇଜନ୍ ଇଲେକଟ୍ରିକାଲ୍‌ ଇଞ୍ଜିନିରିଙ୍ଗ ପଡିଥିଲା ଡିପିସପ୍
କଣ କଣ ଇଲେକ୍ଟ୍ରିକାଲି ସପ୍
ଇଲେକାଟ୍ରିକଲ୍ ସକ୍ ଦେଲେ ଲୋକ ଝଡିଯାଆନ୍ତି।
ଆରେ ନାଇଁ ନାଇଁ ସେମିତି ନୁହଁ ଜମା। ଏ ସବୁ କହିବା କଥା ଆଉ ଆମେ ଶୁଣିବା ବୁଝିଲ। ଇଲେକ୍ଟ୍ରିକାଲ୍ ତ ଏମିତି କଅଁ କେମିତି ଝଡ଼େଇବେ? ମୁଁ କିନ୍ତୁ ଶୁଣିଥିଲି ହ୍ୟାଗ ଫ୍ୟାଗ କଲେ ହେଲା ହ୍ୟାଗ ଫ୍ୟାଗ କଲେ ଏ ମାନେ ଲୋକ ଡରନ୍ତି ସମସ୍ତଙ୍କୁ ତାପରେ ଟ୍ରୁ କଲ୍ ବି ଆଜି ଯାଇ କେହି ହ୍ୟାକ୍ କରିପାରି ନାହାନ୍ତି, ତମେ ଯଦି ହ୍ୟାକ୍ କରିବ
ମୋ କଲେଜ୍ ଟା ସରୁ ସବୁ ହ୍ୟାଗ
ତମେ ଏବେ କଣ ହ୍ୟାଗ୍ ଶିଖି
ହଁ ସେ
କଣ ଶିଖିଲାଣି ତମେ ସବୁ?
ହଁ ଯାହା ସବୁ ଜିନିଷ
ତମେ ମତେ ହ୍ୟାଗ୍ କରିପାରିବ? ନା ମାନେ ମଣିଷର କେତେ କି ଜିନିଷ ହବ
ଛ ଆଉ ମଣିଷ
ହଁ ଥିଲେ ହ୍ୟାଗ୍ କରିହେବ। ହଁ।
ଯ କହିଲ ମୋ ଫୋନରେ ମୋ ହ୍ୟାଡସପ ରେ କେତେ ନମ୍ବର? ହଁ
ଆରେ ସେଟା ପାଖ ରେ ଥିବା ଦରକାର ନା ଏମିତି କଣ ଚଳିବ।
ଓହୋ ଏମିତି କଥା ତାହାଲେ?
ହୁଁ।
ହୋଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ଆଉ ଆମର ଟାଇମ୍ ବି ହେଲାଣି ରଖୁଛନ୍ତି। କୁଆ
ହଁ ହଁ।
ହଁ।